ହ୍ୟାଲୋ।
ହଁ ସେମାନେ କଣ କରୁଛନ୍?
ଏଇ-ଇ-ଇ ମାନେ ବସିଥିଲି, କହୁନାହାନ୍ତି।
ହଁ ନା-ଆ-ମ ଏମିତି, ମୁଁ କହିଲ ଆଉ କଣ ଏକ୍ଜାମ୍ ଆଜି ନାଇଁ?
ନା ଆଜି ଏକ୍ଜାମ୍ ନାଇଁ, କାଲି ଥିଲା କାଲି ସରିଲା ଗୋଟେ ରୁ ଚାରିଟା। ଆଜି ନାହିଁ ଆଜି ଟିକେ ପଢାପଢି କରିକି-ଇ-ଇ ଏଇ ଏପଟ ସେ ସେପଟ ହଉଥିଲି ସାଙ୍ଗ ଛୁଆମାନେ ଆସିଥିଲେ ଆମ ସିନିୟରମାନେ ଆସିକି ହଷ୍ଟେଲ ହଷ୍ଟେଲ ବୁଲାବୁଲି କରୁଥିଲେ ଆଉ
ହୁଁହୁଁ।
ସେଥିପାଇଁ ଆଉ ପଢି‌ ନଥିଲି ମୁଁ କହି ହିଲି ଆଉ ଏବେ ଟିକେ ଯାଇକି ଶୋଇ ଉମ୍ ମାନେ ଆଉ ଟିକେ ହେଲେ ଶୋଇପଡିବା। ଶୋଇକି ପୁଣି ଉଠିକି ପୁଣି ରାତିରୁ ଉଠିକି ପଢ଼ାପଢ଼ି କରିବା ଆଉ ରାତି ନହେଲେ ଆଉ ନିଦ ହବ ପୁଣି ଆଉ ପଢି
ଆଉ କେତେଟା ଏକ୍ଜାମ୍ ଅଛି?
ଆଉ ଗୋଟେ ଅଛି ସୋମବାର ଦିନ।
ହ୍ୟାଲୋ, ସୋନାଲିି।
କଣ କହିଲେ ଆପଣ?
ମୁଁ କହିଲି ଆଉ କେତେଟା ଏକ୍ ଆଉ କେତେଟା ଏକ୍ଜାମ୍ ଅଛି?
ଆଉ ଗୋଟିଏ ଅଛି, ଗୋଟିଏ-ଏ ଏଇ ସରିବ ତାପରେ।
ଗୋଟେ ମିନିଟ୍ ଟିକେ ଲାଇନ୍ ରେ ରୁହ। ମ୍ୟାଡାମ୍ ପୁରା ଷ୍ଟ୍ରେଟ୍ ଯିବେ ଦେଖନ୍ତୁ ସେ ଯୋଉ ଫୋନରେ କଥା ହଉନାହାନ୍ତି ନା ସେଇ ରୁମଟା। ସେ ସାଇଡ୍ ରୁମଟା। ହ୍ୟାଲୋ।
ଆଜ୍ଞା କଣ କରୁଛନ୍ତି?
ଏଇ ମୁଁ ତ ଡ୍ୟୁଟିରେ ଅଛି ଆଉ, ବର୍ଷା ଯେ ବର୍ଷା ପୁରା ପ୍ରବଳ ବର୍ଷା।
ଓ ହୋ, ଆଉ ଖାଇଛନ୍ତି ଆ ?
ହଁ ଏବେେ ଜଷ୍ଟ ଏଇ ଖାଇକି ଆସିଲି।
କଣ?
ହେଁ ତମେ କଣ ଖାଇଲ?
ମୁଁ ଏଇ ଯୋଉ ଭାତ, ଡାଲି ଆଉ ପୋ ପୋଟଳ ତରକାରୀ ପାମ୍ପଡ଼ ହଁ ପାମ୍ପଡ଼।
ଆଚ୍ଛା, ଆଉ ପୁଣି କଣ ପୂଜା ପର୍ବ ଏଇନା କଣ ଆସୁଛି ଶାଶୁଘର ଯିବ?
ଶାଶୁଘର ଗଲେ ଯାଇକି କରିବା ଦୂତିଆ ଓଷା ଆଉ
ଏବେ-ଏବେ କଣ ଆସିବ ଖୁଦୁରୁକୁଣୀ ନା କଣ ଏବେ ନା କେବେ?
ନାଁ-ନାଁ ଆ ୟା ପରେ-ଏ-ଏ ଯୋଉ ଆଉ ଦେଢ ମାସ ପରେ ଆସିଯିବ ଆମର ରାକ୍ଷୀ ପୂର୍ଣ୍ଣିମା। ରାକ୍ଷୀ ପୂର୍ଣ୍ଣିମା-ଆ ସଇଲା ପରେ ରାକ୍ଷୀ ପୂର୍ଣ୍ଣିିମାରେ ଯୋଉ ଖୁଦୁରୁକୁଣୀ ମାଟି ଆଣନ୍ତି? ଆଉ ସେଇ ଭିତରେ ବି ଲକ୍ଷ୍ମୀ ପୂଜା ପାଇଁ ମାଟି ଆଣନ୍ତି।
ଏଇ ଯୋଉ କୁମାର ପୂର୍ଣିମା ନାଇଁ କି?
ହଁ। ଲକ୍ଷ୍ମୀ ପୂଜା କୁମାର ପୂର୍ଣ୍ଣିମା ଟାଇମରେ ହୁଏ। ତ ତା ଭିତରେ ବି ଲକ୍ଷ୍ମୀ ପୂଜା ପାଇଁ ମାଟି ଆଣନ୍ତି ସେ ଠାକୁର ତିଆରି କରନ୍ତି।
ଲକ୍ଷ୍ମୀ ପୂଜା ତାପରେ ଦିୱାଲି ନାଇଁ କି?
ହୁଁ। ୟା ପରେ ତ ପଢି଼କି ରହିବୁ ଇଏ ଇଏ ପନ୍ଦର ଦିନିତ ତାପରେ ସେ ପୂଜା। ଏମତି।
ହେଁ ହେ।
ତାପରେ ୟା ପରେ ଏଇ ଯୋଉ ଖୁଦରୁକୁଣୀ ପାଇଁ ହଉ।
କଣ ମାନେ?
ଶାଶୁଘର ମାନେ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। କିଛି ଶୁଭୁନି। ହ୍ୟାଲୋ। ହ୍ୟାଲୋ।